ହଁ ଭାଇ କ?
କଣ କରୁଥିଲ?
ମୁଁ ଏବେ ଗାଧେଇଲି ଜଷ୍ଟ ଏବେ ଜଷ୍ଟ ଗାଧେଇଲି ଆଉ। ଆଁ ମାନେ ସୋ ଖରାବେଳେ ଆମର ଯୋଉ ପୁରୁଣା ଘରଟା ଥିଲା ସେଇଟା ଅଧା ଭାଙ୍ଗିଦେଲୁ ଅଧା ଭାଙ୍ଗିକି ଅ ଅଧା ସେ ମାନେ ଟିକେ ତ ସେପଟେ ମାନେ ପଟ ଫଟା ମାରି କାନ୍ଥଟା ଉଠୋଉଥୁଲୁ ଆଉ ସେଇଠୁ ତ କରୁ କରୁ ତ ଟାଇମ ଗଲା ସେ ଖୋଲୁ ବାନ୍ଧୁ ବାନ୍ଧୁ ସେଇଟା ଗୋଟେ ଛୋଟ ରୋଷେଇ ଘରଟାଇ କରଦେଲେ ମାନେ ସେଇଠି ଖାଲି ରଖା ହେଇଛି ଯେ ଚୁଲି ଫୁଲି ଏଇ ସରି ଗ୍ୟାସ ଫ୍ୟାସ ରଖା ହେଇଚି ଆଉ। ସେଇଠି ତ ରୋଷେଇ ଘର ଭାବେ ଆଉ
ଓହୋ ଆଉ ତାହେଲେ ତ ଆଜି କିଛି କରି ନଥିବ ଖାଲି ଖେଳ ବୁଲ କିଛି କରିନଥିବ ତାହେଲେ ତ?
ନା ନା ମୁଁ ସେଇ ମାନେ ଆଜି ତ କଲେଜ ବି ଆମର ସସପେଣ୍ଡ ଥିଲା ମିଟିଂ ଥିଲା ବୋଧେ କଣ। କଲେଜରେ ସସପେଣ୍ଡ ଥିଲା ସକାଳୁ ଆସଛି ଖାଲି ସେତେବେଳୁ ତ ଲାଗିଚୁ ମାନେ ସେତେବେଳୁ ଲାଗିିନୁ ଖରାବେଳେ ଖାଇକି ସକାଳୁ ଟିକେ ମୋବାଇଲ ଫୋବାଇଲ ଦେଖିକି ଦଶ୍ ଖରାବେଳେ ଖାଇକି ଶୋଇ ସେତୋଳୁ ଲାଗିଚି ସେଇ ଖରାବେଳ ଏବେ ଯାଏ ହେଲା ଆଉ ଏବେ ଗାଧେଇକି ଉଠିଲେ ଆଉ ଆଉ ତମେ ଠିକ୍ ଏଇ ଟାଇମରେ ମ୍ୟାସେଜ୍ କଲ ଆଉ।
ହ ହେ ମୁଁ ଅବିକା ଜଷ୍ଟ ଖେଳିକି ଆସିଲି ସେ ଦେଖିଲି ଆଜି ଛୁଇ ପୋକ ମେସେଜେ କଲି ହଁ।
ହଁ ଆଜି ଗଳେଇଲ?
ନା ନା ଆଜିି ଗଳିନି।
ହେ ହେ ହେ କ୍ୟାସେ ଛାଡ ତାଲେ ଖାଲି ତଟ ଆଜି କେମିତି ଗଲା?
ଚା ନଥିଲେ ଖାଲି ଅଫ୍ ଖେଳିଲୁ ଆଉ।
ହୁଁ। ଏ ବର୍ଷା ହୋଉଚି ଆମ ଏଇଠି ତ ଗୋଟେ ମାନେ ଲଙ୍ଗଳପାଳ ତ ସେପଟେ ଗୋଟେ ଖାଲ ଥାଏ ହେଲା ଏଟା ବର୍ଷା ଦିନ ମାନେ ପାଣି ହେଇଯିବ। ପୁରା ପୋଖରୀ ଟାଇପର ହେଇଥିବ ଏମିତି ନ ହୋଉ ଯେ ସେସ୍ ସିଏ ଏଟା ବ ଭଲ ଥିବ ସଫା ଥିବ ଖାଲ ଭିତରେ ବଲ୍ ଗଲା ଆଣିଲ ଆଉ ଏପଟେ ରାସ୍ତା ସ୍ ସେପଟ ବି ରାସ୍ତାଟା ଘୁଞ୍ଚିବ ରାସ୍ତା ସେପଟେ ବି ଖାଲ ଟାଇପ୍ ଏବେ ବର୍ଷା ଆରମ୍ଭ ହେଇଗଲା ମାନେ ଆଉ କିଛି ଦିନ ପରେ ବର୍ଷା ହେଲା ମାନେ ସେ ପାଣି ଆଉ ଖେଳିହବନି ତାପରେ ସର୍କସ ଖେଳିବା ଆଉ।
ତାମାନେ ଖାଲି ଚାରି ଆଉ।
ହଁ ଛଅ ମାରଲେ ଆଉଟ ଆଉ ସେଇଟା କ ଛଡା ଆଉ କିଛି ନାଇଁ। ଟିକେ ସ୍ପିଡ ବଲ ପକେଇବ ମାନେ ଗୋଟିଏ ଜାଗାରେ ଛିଡା ହେଇକି ଯୋଉ ଦେଖିନ ୱା
ହଁ ହଁ ହଁ ଦେଖିଚି ଦେଖିଚି।
ସେଇଭଳିଆ ଆଉ।
ଓହୋ। ଆଉ କଣ ଖାଇଥିଲ କଣ ନା ନାଇଁ।
ମୋର ଆସଚି ନୂଆ ଟାକ୍ସ ପନ୍ଦରଟା ମୁଁଇଚି ତଥାପି ଆସଚି ମୁଁ ସେଇଟା କରିନି ଏବେବି।
ନୂଆ ଟାସ୍କ ହେଥିରେ କଣ କରିବ କି?
ତମେ ରିଫ୍ରେସ କରିବ ଆପ୍ ଯଦି ତମର ଦେଖିବ ଆସଚି ନା କଣ ମାନେ ସେଥିରେ ଓପରେ ଦେଖାଯିବ ଟାକ୍ସଟା ହେଲା। ଦେଖିବ ଆସୁଚି ନା କଣ।
ଆଉ କଣ ଖାଇଥିଲ?
ମୁଁ ଖରାବେଳେ କଣ ଖାଇଥିଲି ତ ଭାଇ ମୋର ମନେ ନାଇ। ମନେ ହିଁ ପଡୁନି। ହଁ ମନେ ପଇଲା ଡାଲି ଆଜି ତ ମଙ୍ଗଳବାର ଡାଲି ଆଉ ହେଇଥିଲା ସେଇଟା କଣ ହେଇଥିଲା ସତରେ ମନେ ହୋଉନି କଣ ଭୁଲିଗଲି ଏତେ ଜଲଦି। ତାହେଲେ ହଁ ବାଇଗଣ ଆଳୁ ଭଜା ଆଉ ଆଳୁ ସନ୍ତୁଳାଟା ହେଇଥିଲା ଆଉ ଉଁହ୍। ଆଉ ତମେ?
ଆଉ ମୁଁ ଖାଇଥିଲି ଖରାବେଳେ ଭାତ ଆଉ ଓ କଣ କହିଲ ଏଟା ଯୋଉ ଶାଗ ଖରଡ଼ା ଟାଇପର ଯୋଉ ସେଇ ଖରଡ଼ା ଏ ଏ ଏଇଟା ଆଉ। ମିକ୍ସଚର
ଉଁ।
ଆଉ।
ତ ଆଜି କଣ କହିବି ଆଉ? କାଲି କଣ କଣ କହିଥିଲି କୁହ, ତାପରେ ନହେଲେ ମୁଁ ଆଉ ଗୋଟେ ଗ
କାଲି କଣ ଟ୍ୟୁସନ କଥା କହିଥିଲ, ଉ ଲାଇଟ କଥା। ଆଉ ଆଉ ସ୍କୁଲ ଯୋଉ ଗୋଟେ ଛୁଆ କଥା କହିଥିଲ। ହଁ-ହଁ - ଗା -ହଁ।
ହଁ ଆଉ ବାଣ କଥା ଏଇଥିଲି ସ୍କୁଲର?
ନା ନା ବାଣ ଫାଣ କିଛି କହିନ।
ହଁ ଫୁଟବଲ କରିଥିଲ ନା।
କହିଥେଲି ନା।
ହଁ।
ମାନେ ଖାଲି ବାଣ କଥା ଆଇଲା ନା। ହଉ ମାନେ ଶୁଣ ଆମ କ୍ଲାସରେ, ଆମେ ବସିଥିଲୁ କେତେ ଜଣ ହେଲା। ଆ ମାନେ ଆଗ ଫ୍ରଣ୍ଟ ବେଞ୍ଚରେ ବ୍ୟାକ ବେଞ୍ଚର କଥା କହୁନି, ଫ୍ରଣ୍ଟ ବେଞ୍ଚରେ ଆମେ ବସିଥିଲୁ। ଆମେ ତ ଫ୍ରଣ୍ଟ ବେଞ୍ଚରେ ବସିଥିଲୁ ଆଉ। ତିନ ନମ୍ବର ଚାରି ନମ୍ବର ବେଞ୍ଚ, ଜଣେ ପିଲା କଣ କରିଛି ମୁଁ ତିନ ନମ୍ବର ବେଞ୍ଚ। ମୋ ପରେ ଗୋଟେ ଚାର ନମ୍ବର ବେଞ୍ଚ ହେଲା, ସେ ଚାର ନମ୍ବର ବେଞ୍ଚରେ ଦୁଇ ଜଣ ପିଲା ବସିଛନ୍ତି। ସେ ମାନେ ଜଣେ ପିଲା ମାନେ ଆଣିଛି ଯୋଉ ରସୁଣ ବାଣ। ସେଇ ରସୁଣ ବାଣ ଆଣିଛି ହେଲା, ବ୍ୟାଗ୍ ରେ ସିଏ ବାହାର କରିନି ସେ ତା ବ୍ୟାଗ ରେ ଆଣିଛି, ତା ପାଖରେ ଗୋଟେ ପିଲା ବସିଥିଲା ହେଲା। ତା ପାଖରେ ଗୋଟେ ପିଲା ବ ବସଥିଲା। ସେ ତା ବ୍ୟାଗ୍ ବୋଧେ ଘାଣ୍ଟୁ ଘାଣ୍ଟୁ, ସେ ରସୁଣ ବାଣଟା ପାଇଲା ଆଉ। ସେ ରସୁଣ ବାଣଟା ତା ବ୍ୟାଗରୁ ବାହାର କଲା। ସିଏ କହୁଛି ବାହାର କରନା ବାହାର କରନା ସାର୍ ଦେଖିଲେ ବିଗିଡିବେ। ଇଏ ବାହାର କଲା ହେଲା, ବାହାର କରି କଣ କଲା ବ୍ୟାକ୍ ବେଞ୍ଚ ଞ୍ଚ ରେ ପିଲାମାନେ ଅଛନ୍ତି, ତାଙ୍କ ପାଖରେ ଦେଇଦେଲା। ମାନେ ଆମ ଗାଁ ପିଲା ସେମାନେ ପଛରେ ବସନ୍ତି। ସେମାନଙ୍କ ହାତ ସେମାନଙ୍କ ହାତରେ ଦେଇଦେଲା ଆଉ। ଆଉ ପଛ ବେଞ୍ଚରେ ଯିଏ ବସିଲା, ସେ ହାତ ତ ଯାହାଲେ ଟିକେ ଚା ଚାଲୁଥିବ ଆଉ। ତିନ୍ ଚାରି ଜଣ ସେମାନେ ଫୁଟଉଛନ୍ତି, ହେଲା ବାଣ ସେ ରସୁ ଣ ବାଣ ଆଉ ଆମ ମାନେ ଅ ଫିସ ରୁମଟା ସେଇଟୁ ହେଡମାଷ୍ଟରଙ୍କ ଅଫିସ ରୁମଟା, ଆମ କ୍ଲାସ୍ ସହିତ ଲାଗିକି ରହିଛି। ଆଉ ଏଇଠୁ ଏତିକି, ନେଖା ଶୁଣିପାରିବେନି ଏତେ ଚିଲଉଛନ୍ତି। ସାର୍ ଦେଖିଲେ ଆସିଲେ ସାର୍ ପୁରା ଝ ହ୍ ସାର୍ ପୁରା ଝରକା ଆଡକୁ ଅନେଇଲେ ହେଲା। ଝରକା ଆଡୁ ଅନେଇକି ସେମାନେ ଙ୍କ ଆଡେ ଅନଉଚନ୍ତି କିଏ କିଏ ଫୁଟଉଛି? ସେ ତିନି ଜଣଙ୍କୁ ଦେଖିଲେ। ସାର୍ କ୍ଲାସକୁୁ ପଶିଲେ, ସେମାନଙ୍କୁ ଛିଡା ହେବାକୁ କହିଲେ। ସାର୍ ସେମାନଙ୍କୁ ଛିଡା ହେବାକ କହିଲେ ଯେତେବେଳେ, ସେମାନେ ସବୁ ଛିଡା ହେଲେ। କହିଲା ବା ଣ କିଏ କିଏ ଫଟଉଥିଲ ଛିଡା ହୁଅ। ସମସ୍ତଙ୍କୁ ତ ଫାଷ୍ଟେ ଟିକେ ଟ୍ରିଟମେଣ୍ଟ ମଳିଲା ଆଉ। ବାଣ ପାଇଁ, ଯୋଉମାନେ ଫୁଟଉଥିଲେ। ତାପରେ କହିଲେ ବାଣ କିଏ ଆଣିଛି? ଯାହାର ବାଣ ତା ନାଁ ଆଗେ କହିଦେଲେ, ସେ ବାବୁ ପୁରା ସାଧୁ ପିଲା ସେ କିଛି ଜାଣିନି, ଖାଲି ବାଣ ଟା ବ୍ୟାଗ୍ ରେ ଭୁଲସେ ଆଣି ଦେଇଛି। ଇଏ ବାହାର କରି ଦେଇଦେଇଛି। କିନ୍ତୁ ସିଏ ବି ମାଡ ଖାଇଲା ହେଲା, ବାଣ ଆଣିଛୁ କଣ ପାଇଁ ତୁ ସ୍କୁଲରେ?
ହୁଁ।
ସେ ମାଡ଼ ଖାଇଲା। ଆଉ ଯେତେବେଳେ ସାର୍ ସେମାନଙ୍କୁ ବାହାରକୁ ନେଇ ଯାଉଥିଲେ ହେଲା, କହିଲେ ସବୁ ଗେଟ୍ ବାହାରେ ବାହାର। କହୁଛି ତୋତେ ବାଣ କିଏ ଦେଇଛି? ଯୋଉ ପିଲାଟା ବାଣ ଦେଇଥିଲା ହେଲା।
ହଁ।
ଏବେ କିଏ କଲ କରୁଛି, ଛାଡ଼ ରୁହ ଟିକେ ରୁହ।
ହଉ ହଉ।
ଯିଏ ବାଣ ଦଉଥିଲା ହେଲା, ଯିଏ ବାଣ ଦେଇଥିଲା ତା କୁ ତା ନାଁ ଯେତେବେଳେ ଇଏ କହିବାକୁ ଗଲା ଜଣେ, କହିଲା ସାର୍ ସିଏ ଦେଇଛି ସିଏ ଦେଇଛି। ଇଆଡେ ତା ଛାତି ପୁରା ଫାଟି ଯାଇଛି ହେଲା। ଅରେ ତ ତାପରେ ମାନେ ପୁରା ମନ ପୁରା ଦୁଃଖ ହେଇଗଲା, ଆଳେ
ଯିଏ ଆଉ
ଆଉ ତା ବାପା ସହିତ ଚିହ୍ନା ଅଛି ସ୍କୁଲରେ ଭଲ।
ହଁ।
ହଁ ସେଇଥିପାଇଁ ପୁରା ସିଏ ଡରି ପୁରା ଛାନିଆ, କାନ୍ଦିବା ଭଳିଆ ହେଲା, ସାରକୁ ସିଏ ପୁରା ତା ଆଡେ ଅଧିକ କହୁଛି ସେୟା କହନା କହନା ଚୁପ ଚୁପ କହନା ହେଲା। ପୁରା ତା ମୁହଁ ଦେଖିବ ଚୁପ ଚୁପ କହନା। ପୁରା ଆଉ ସାର୍ ତା କଥା, ଆଉ ତା ଭାଗ୍ୟ ଏତେ ଭଲ, ସାର୍ କହିଲେ ଆଉ ତୋ କଥା କିଛି ଶୁଣିବିନି। ସେଇ ପିଲାମାନକୁ କହିଲେ। ତୋ କଥା ଆଉ କିଛି ଶୁଣିବିନି, ତୁ ବାହାରେ ବାହାରେ, ତୋ ବାପାକୁ ଡାକି ଆଣିବୁ କାଲି। ବୋଲେ ତା ଭାଗ୍ୟ ତା ଅ ମତେ ଇଏ ବାଣ ଦେଲା, ସବୁ ଇଏ କ, ୟା ଭାଇ ଏତେ କାଣ୍ଡ, କିନ୍ତୁ ଇଏ ବଞ୍ଚିଗଲା ଆଉ।
ହଁ।
ଆରେ ଇଏ କେବେ କାଟି ଦଉଛି ବୁଝିପାରୁନାହାଁନ୍ତି ନା କଣ, ତଥାପି କଲ୍ କରୁଛନ୍ତି। ହଁ। ସେଇଆ ତ ଆଉ। ଆଉ ଯିଏ ବାଣଟା ଆଣିଥିଲା, ତାର କିଛି ଦୋଷ ନାହିଁ ତଥାପି ସେ ଶୁଣିଲା ଗାଳି ଆଉ। ମାଡ ଖାଇଲା, ତା ବାପା ମା ଆସିଲେ ତା ପରଦିନ।
ଆଉ ଆମ ସ୍କୁଲରେ ଥିଲୁ କେତେ? ପାଞ୍ଚ ଜଣ ଆମ ଥିଲୁ ସାଙ୍ଗ ହେଲା, ହଉଛି ଆମର ଥରେ ଯୋଉ ବାଟି ଜାଣିଛ ବାଟି?
ହୁଁ।
ବାଟି ଖେଳନ୍ତି, ସ୍କୁଲ ପୁରା ଥରେ ମାନେ ଥରେ ସମସ୍ତେ ଖେଳିଲେ ଯେ ପୁରା ସ୍କୁଲଟା ଯାଙ୍କ ବାଟି ନେଇଗଲି
ହୁଁ।
ଆମେ ପାଞ୍ଚ ଜଣଙ୍କ ଗଲୁ, ଆମର ଯେତେବେଳେ ପୁରା ଅଲଗା ପ୍ରକାର ମାଇଣ୍ଡି ଥିଲା
ହୁଁ।
ଆମେ ପାଞ୍ଚ ଜଣ, ଜଣେ ଜଗିଲା ଏଠି, ସାର୍ ଯୋଉଠି ଖାଉସନ୍ତି
ହୁଁ।
ଆଉ ଜଣେ ମାନେ ଜଗିଲା ଆର ବା ରାସ୍ତା ଉପରେ
ହୁଁ।
ଆଉ ଜଣେ ମାନେ ଅ-ଅଫିସ ଘର ଆଗେରେ।
ହୁଁ।
ର ଆଗେରେ, ତିନି ଜଣ ଜଗିଲେ, ଆମେ ଦି ଜଣ ପଶିଲୁ ଭିତେରେ। ସେ ଗଡ୍ରେଜ୍ ଫଡ୍ରେଜ୍ ସବୁ ଫିଟେଇଲୁ ଖୋଜିଲୁ, ଲାଷ୍ଟକୁୁ ପାଇଲୁନି କୋଉଠି ଶେଷକୁୁ ମାନେ ପୁରା ଦେଖିବ ଗଡରେଜ ଓପେରେ। ଘରେ ରୁହେନି ଗମେଣ୍ଟ ଗଡ୍ରେଜ୍ ଗୁରା ଉପରେ ଟିକେ ଫାଙ୍କ ରହେନି ସେ ଫାଙ୍କରେ ପୁରା ପୁରା ଫୁଲ ବାଟି
ହୁଁ।
ବାଟି ପୁରା ଫୁଲ, ତାପରେ ଆମେ ବେ-ବେ ସବୁ ଗୁରା ଆଇଁଲୁ ହେରା ଏକାଥରେ ତାପରେ ପଛରେ ଆମକୁ ଡ଼ାକି ସାର ମାନେ ଡାକିଲେ, ଆଉ ବାଟି କିଏ ନେଇଚ କୁହ ଆଉ?
ହଁ, ମୁଁ କହିଲି ତମେ ସ୍କୁଲ ବାଟି ନେଇ ପଳେଇ ଆଇଲ ଆଁ?
ତାପରେ ଆମେ ଆମେ ବି ଆଉ କିଛି ଆମର ପୁରା ପାଞ୍ଚ ଜଣ ଇଏ, କିଏ କାହାକୁ ଧରା ପକେଇବୁନି। ଯିଏ ଜଣେ ଧରା ପକେଇଲେ ମାନେ, ସମସ୍ତେ ପଡିବୁ। କେହି କାହାକୁ କହିଲୁନୁ ସାର୍ ସାର୍ ବି ତ ଜାଣିପାଇଲେନି। ଆମର ସ୍କୁଲ କ୍ୟାମେରା ଫ୍ୟାମେରା ନାହିଁ। ସାର ବି ହେଇରା କି ଜାଣି ପାଇଲେନି ଏମିତି। ଆମର ପୁରା ମଜା ଆଉ, ବାଟି ଜଣକା କେତେ ପାଖାପାଖି ତିରିଶ ପଇଁତିରିଶ ପଡିଥିବ ଯାହାହେଲେ, ତିରିଶ ପଇଁତିରିଶ ବାଟି ଜଣକା।
ଓହୋ।
ସେତବେଳକୁ କଣ ଛୁଆ ଆଣନ୍ତି କେତେ, ଜଣକା ଚାରିଟା ପାଞ୍ଚଟା ବାଟି ଆଣିକି ଆସନ୍ତି ହାରି। ସ୍କୁଲ୍ ଖେଳିବୁ ବୋଲି। ଏ ଆମର ସେଇଦିନ ସବ-ସବୁ ମାନେ ଯିଏ ଆଇଲା ସବୁ ଯାକ ବେଗ ଫେଗ ଅଣ୍ଡାଳିଲୁ, ସବୁ ବାଟି ଦେଇଥିଲି।
ହୁଁ।
ଆଉ କଣ କୁହ ତମେ ଗୋଟେ?
କେତେ ମିନିଟ୍ ଅଛି ଆଠ ମିନିଟ୍ ଆଉ? ଓ ଗପ ତ ମନେ ମନତେ ବହୁତ ତ କହିଦେଇଛି ନା ତମକୁ?
ହଁ।
ଆଉ ଆଉ ତ ଅଛି ମାନେ ଆମ ସ୍କୁଲରେ ଆମର ମାନେ ସାର ଅଛନ୍ତି ସାହିତ୍ୟ ସାର୍ ସେମାନେ ଯାହା ପଢେଇବେ ଭାବିବେ ପୁରା ତମେ ପୁରା ଅଛ। ସେ ବିଶ୍ୱବିଷ ତାଙ୍କ ପରିଚୟ ସେଇଆ ଭାବିବ ସେମାନେ ପୁଅ ପିଲାଙ୍କୁ ଟିକେ କମ୍ ରୋଷ୍ଟ କରନ୍ତି ଝିଅ ପିଲାଙ୍କୁ ଟିକେ ବେଶୀ। ମାନେ ଟିକେ ଏକ୍ସ କରିଦିଅନ୍ତି ଆଉ କ ଆଉ ଗୋଟେ ଆଉ କିନ୍ତୁ ସେ ରୋଷ୍ଟ କରିବେ ଆଉ ଥରେ ମାନେ କଣ ହେଇଛି କୁହନି ମୋ ସାର୍ ମାନେ କୋଚିଂନ୍ ପଚାରୁଛନ୍ତି। ମୁଁ ହାତ ଟେକିଲି ହେଲା ମୁଁ ଜାଣିଛି ଆନସାର ଟେକିଦେଲି। ମୁଁ ଭାବିଲି ଆଜି ତ ସାର୍ ଆଖିରେ ମୋ ସମ୍ମାନ ଟା ବଢିଗଲା ଆଉ କହିଦେଲି ସିନା ଆନସାର ମୁଁ ମୋର ସାର୍ଟ ର ଗୋଟେ ବଟମ ଖୋଲା ଅଛି ହେଲା।
ହଁ।
ସାର ଦେଖିଦେଲେ ସାରଙ୍କ ଆଖି ସେଇ ଆଡେ କେମିତି ପଡ଼ିଲା କେଜାଣି ଦେଖିଦେଲେ ହେଲା। କହିଲେ ସାଟ ବ ବଟମ ଟା କଣ ପାଇଁ ଖୋଲା ଅଛି ମୁଁ କହିଲି ସାର୍ ଖୋଲିଗଲା ଆଉ କହିଲେ ସେଇଟା ଖୋଲିଗଲା ତଳଟା ଖୋଲା ଖୋଲା ଅଛି ନା ଦିଆ ହେଇଛି ବୁଝିିଲ ଆଉ ଝିଅ ପିଲା ବେଶିତ ସାର୍ ସିଆଡେ ମାନେ କହୁଛନ୍ତି ହେଲା କଣ କୁହନି ମୋ ପାଖରେ ଗୋଟେ ପିଲା ଅଛି ତା ତାର ଦେଖେନି ତଳଟା ଖୋଲା ଅଛି ନା ବନ୍ଦ ଅଛି ଏମିତି କହିଲେ। ସିଏ ପୁଣି ଏତେ ପିଲା ସାମନାରେ ଦେଖୁଛି ମୋତେ ଏତେ ଜୋରରେ ରାଗଲା ରୋଷ୍ଟ କରିବେ ସାର୍ ପଢାନ୍ତି ଭଲ ହେଲା। ପୁରା ରୋଷ୍ଟ ବି ସେମିତି କରିବେ।
ଉଁ ହୁଁ।
ସେ ସାର ତ ଆଉ ଏବେ ମାନେ ଭଲ ଲାଗେ ସେ ସାର ପଢଉଥିଲେ ସେମିତି ଆଉ। ତମକୁ କିଏ ସେମିତି ରୋଷ୍ଟ କରିଛନ୍ତି ନା?
ହଁ ଆଉ ଟିକେ ରହିଯା ରୁହ। ଏଇଟା ସରିଯାଉ ଇୟାପରଟା କହିବି ଆଉ ଆଉ ତ ଅଛି ଇଏ ତିରିଶ ସେକେଣ୍ଡ। ପାଖାପାଖି ରହୁଛି ଆଉ।
ହୁଁ ଆଉ କୋଡିଏ ସେକେଣ୍ଡ ତ ଆଉ ମାନେ ପୂଜା ଫୂଜି କଣ?
ଆମ ପୂଜା ପୂଜି କଣ ସେମିତି ଏବେ କିଛି ନାହିଁ ଗଣେଶ ପୂଜା ପାଇଁ ଡିଜେ ମାନେ ବୁଝୁଛୁ ଆଉ।
ହଁ ହଉ ଶୁଣ ମୁଁ ଜଣଙ୍କୁ ଏବେ କଲ୍ କରିବି ମାନେ ଆପ ରେ ନୁହେଁ ଆଉ ଜଣ କଲ୍ କରିବି ମତେ କଲ କରିଥିଲେ ମୁଁ କାଟି ଦଉଥିଲି ତ। କଲ୍ କରି ମୁଁ ତାପରେ ହଁ ମୁଁ ଖାଲି ତାଙ୍କୁ ଟିକେ କଲ୍ କରି କହିଦିଏ ଦିଏ ଆଉ ତାପରେ ତମକୁ ମୁଁ କଲ କରିବି ଆଉ ମେସେଜ କରିକି ଆଉ।
ହଉ ହଉ।
ରଖୁଛି। ରଖ ରଖ ତମେ ରଖ ହୁଁ।